ହ୍ୟାଲୋ।
ହଁ ଭାଇ
ଭାଇ କେମିତି ଅଛନ୍ତି?
ହଁ ଭାଇ ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି ଭାଇ। ଆପଣଙ୍କର ଆବ୍ ଶବ୍ଦ ସାଉଣ୍ଡ ଟିକେ ଶୁ ଲୋ ସୁଭୁଛି।
ହଁ ଭାଇ ବ୍ଲୁଟୁଥ କନେକ୍ସନ କରୁଥିଲି ତ ସେଇଟା ପାଇଁ ଅସୁବିଧା ହଉଥିବ।
ହଁ ଏବେ ଠିକ ସୁଭିଲା।
ହଁ ହଁ ବ୍ଲୁଟୁଥରେ ପ୍ରୋବେଲେମ୍ ହେଇଗଲାଣି ବୋଧେ। ହଁ ଭାଇ ଭଲ ଅଛି ଆପଣଙ୍କର ଦିନ ଯାକ ସବୁ ଭଲ ଥାଉଛି ତ।
ଆଜି ଦିନଟି ବହୁତ ଭଲ ଗଲା ମୁଁ ଆପଣଙ୍କୁ-ଉ-ଉ ଯେମିତି କହିଥିଲି ଆଜି ଜର ଆଜି ଯାତ୍ରା ଅଛି।
ହୁଁ।
ପୁରା ସ-ସ ଶେଷ କରି କି ବସିଛି ରୁମ୍ ରେ।
ଓ ହେଲେ ବିଶ୍ରାମ ନୋଉଛନ୍ତି ଆପଣ?
ହଁ
ହଁ ହଁ ଆଉ କିଛି ଖିଆପିଆ କଲେଣି କି ନାଇଁ?
ଏବେ ଆମପଟେ ବର୍ଷା ହେଉଛି ବର୍ଷା ସାଙ୍ଗରେ ବାଦାମ
ଓହୋ ମାନେ ଚଣା ମାନେ ଭଜା ବାଦାମ କିଛି
ଭଜାବାଦାମ ଭଜାବାଦାମ ବହୁତ ଭଲ ଲାଗେ।
ଠିକ କଥା କହିଲେ ଭାଇ ମାନେ ମଞ୍ଜି କଥା ଟା ଆପଣ କହିଲେ ଭଜା ବାଦାମ ଖାଇବାର ମଜା ଅଲଗା।
ଗରମ ଗରମ ଗରମ ଭଜା ହେଇକି ବାହାରିଛି ମା ଆଣିକି ପରଷି ଦେଇଛି।
ଖୋଡ଼ା ନହେଲେ ତ ଚା କୁ ମୁଢି ଆଉ ମିକ୍ସଚର।
ଆଉ ମୁଢି ମିକ୍ସଚର ଓଡ଼ିଆ ମାନଙ୍କର ପ୍ରଧାନ ଖାଦ୍ୟ।
ହୁଁ ବର୍ଷା ବେଳେ ତ ସେ ଭଲ ଲାଗିବ ଏପଟେ ତ ଭାଇ ଆମର ବର୍ଷା ହେଇନି ବୋଧେ ହେଇଯିବ ହେଇଯିବ ଆଉ ଘଣ୍ଟାଟା ଭିତରେ ମତେ ଲାଗୁଛି।
ବଢିଆ ବଢିଆ ବର୍ଷା ହେଲେ ଟିକେ ଥଣ୍ଡା ବି ମିଳିବ।
ହୁଁ ସେଇଟା
ଆଉ ଆପଣ ଜାଣିଛନ୍ତି ଓଡିଶାର ପୁରାତନ ନାମ କଣ ଥିଲା?
ଓଡିଶାର ପୁରାତନ ନାମ ଭାଇ କଣ କଳିଙ୍ଗ କି?
ହଁ
ହଁ ହଁ ଠିକ ଅଛି।
ଥିଲେ ରାଜା ଥିଲେ ତାଙ୍କ ନାଁ ମୋର ମନେ ପଡ଼ୁନି ସିଏ ଓଡିଶାକୁ କଳିଙ୍ଗ ବୋଲି ଫାଷ୍ଟ ଡାକିଥିଲେ ନା
ହ୍ୟାଲୋ ହଁ ଭାଇ କୁହନ୍ତୁ
ଖାଲି ଜଣେ ରାଜା ଥିଲେ ଆମର ତାଙ୍କ ନାଁ ମୋର ମନେ ପଡୁନି ସିଏ ଆମର ଓଡିଶାକୁ ପ୍ରଥମ ଥର ପାଇଁ କଳିଙ୍ଗ ବୋଲି ଡାକିଥିଲେ।
ଓ କୋଉ ରାଜା ଥିଲେ ଭାଇ?
ତାଙ୍କ ନାଁ ମୋର ମନେ ପଡୁନି। ସେ କଣ ରାଜାଙ୍କ ନାଁ ଥିଲା? ସେ ଓଡିଶାକୁ କଳିଙ୍ଗ ପୁରାତନ ନାମ କଳିଙ୍ଗ ଥିଲା ତାପରେ କଳିଙ୍ଗରୁ ଓରିଶା
ହୁଁ ଓଡିଶା ହଁ ବର୍ତ୍ତମାନ ଯାହାକି ଆମେ ନିୟମିତ ଭାବରେ ଓଡ଼ିଶା ରାଜ୍ୟ ବୋଲି ଡାକୁ।
ଓଡ଼ିଶା ରାଜ୍ୟ ବୋଲି କହୁଛେ।
ପୁରାତନ ଇତିହାସରେ ତାହାର ନାମ ଥିଲା କଳିଙ୍ଗ ଅତି ସ୍ମରଣୀୟ ନାମ ଥିଲା। ଔଷ ଐଶ୍ଚର୍ଯ୍ୟ କଳାର ନିପୁଣ ଥିଲା ଆମ
ଐଶ୍ୱ ଆଜ୍ଞା ଏମିତି କଳାର ଐଶ୍ୱର୍ଯ୍ୟ ନିପୁରୁଣ ଥିଲା ଯେ ଓଡିଶାକୁ ବହୁତ ଘନ ଘନ ଯୁଦ୍ଧ ପାଇଁ
ହୁଁ ହଁ ଅଶୋକ ତାପ ତାପରେ କିଛି ସୁଲତାନ ତାପରେ ଅନ୍ୟ କିଛି ଇଂରେଜ ମାନେ ବହୁତ ଜଣ ଆମ ଓଡିଶାକୁ ଆକ୍ରମଣ କରିକି ଅକ୍ତିଆର କରିବାକୁ ଚେଷ୍ଟା କରିଥିଲେ
କିନ୍ତୁ ସମସ୍ତେ ବିଫଳ ହୋଇଥିଲେ
ହୁଁ ହଁ ଭାଇ ସେ ଜଗନ୍ନାଥ ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃା ାରୁ ଆମ ଓଡିଶାରେ ଥିବା ପାଇକ ଏବଂ କିଛି ସ୍ଵାଧୀନ ପାଇକ ସୈନ୍ୟ ମାନେ ଏବଂ କିଛି ସ୍ଵାଧୀନତା ସଂଗ୍ରାମୀ ମାନେ ନିଜର ଜୀବନକୁ ଉତ୍ସର୍ଗିତ କରି ଶେଷ ନିଶାସ ଥିବା ଯୋଏ ଆମ କଳିଙ୍ଗ ଏବଂ କଳିଙ୍ଗ ଦେଶ କଳିଙ୍ଗବାସୀମାନଙ୍କୁ ସୁରକ୍ଷା
ନିଶ୍ଚୟ ନିଶ୍ଚୟ ସେମାନେ ବିରୋଧର ପରେ ତାଙ୍କର ସେଇ ଆତ୍ମବଳୀ ଆଜି ଯାଇଏଁ ବି ସ୍ମରଣୀ ହୋଇକି ରହିଛି ପ୍ରତିଟି ଓଡିଆଙ୍କ ହୃଦୟରେ
ପ୍ରତ୍ୟେକ ଓଡିଆ ଯେତେବେଳେ ତାଙ୍କର କାହାଣୀ ଶୁଣନ୍ତେ ତାଙ୍କର ଲୋମୋ ଟାଙ୍କୁରି ଉଠେ ଯେ ଏତେ ସାହସ ଏବଂ ଏତେ ବଳିଦାନ ମାନେ କହ କି ସେମାନେ କିପରିଦାନ ପ୍ରଦାନ କରିପାରିଥିଲେ
ହଁ ସେଇଟା ସେଇଟାକୁ ଆଜ କେହି ବି ଭୁଲି ପାରୁନାହାନ୍ତି ନା ସବୁ ଯୁବପିଢିଙ୍କର ହୃଦୟରେ ସେ ପୁରା ଗୋଟେ ଲିପି ଲେଖ ହୋଇ ବସି ପଡ଼ିଛି
ହୁଁ କେବେବ ତାଙ୍କର ତାଙ୍କର କେବେ ବି ତାଙ୍କର ଫଟୋ ନିଜ ଆଖି ସାାନ ର ହଟିବନି ଭାଇ ତାଙ୍କେ ଏତେ ବଡ କାମ କରିକି ଯାଇଛନ୍ତି ଆମ ପାଇଁ
ହଁ
ହୁଁ ଆଉ ଭାଇ ଏହା ବ୍ୟତୀତ ଆମ ଓଡିଶାର କଣ କି ଅନେକ କଳା ସଂସ୍କୃତି ମଧ୍ୟ ଅଛି ଯେପରି ଆମ ଓଡିଶାର କିଛି ହୁଁ ପଟ୍ଟଚିତ୍ର ରୂପ ତାରକାସ କାମ ପିପିଲି ଚାନ୍ଦୁଆ ତାପରେ ହସ୍ତଶିଳ୍ପ ଅନେକ ପ୍ରକାର ବୁଣା ତାପରେ ବିଭିନ୍ନ ପ୍ରକାର କାମ ତାପରେ କଣ କି ଆମ ଓଡିଶାର ସମ୍ବଲପୁରରେ ରହ
ହଁ ହଁ ହଁ ହଁ ସବୁ କଳା କଳାକୃତିର ପରିଚୟ ଦେଇଥାଏ ସେ କୋଣାର୍କ ମନ୍ଦିର ସେଇଠି ସବୁ ପ୍ରକାରର କଳାକୃତି ପରିଚୟ ସବୁ କଳାକୃତିର ପରିଚୟ ମିଳିଥାଏ ସେଥିପାଇଁ ତ ତାକୁ କୁହାଯାଏ କଳା ପାହାଡ
ହଁ କଳା ପାହାଡ ବ୍ଲାକ୍ ପାଗୋଡା ଇଂରାଜୀରେ ତାକୁ କହୁଛନ୍ତି ହଁ ସେଇ କୋଣାର୍କ ମନ୍ଦିରରେ ବିଭିନ୍ନ ଘୋଡା ଅଶୁ ଏବଂ କହିବାକୁ ଗଲେ ସେଇ ଚିତ୍ରକୁ ଦେଖି ଲାଗିଲେ ଯେ ମାନେ ଏପରି ଅନୁଭୂତ ହୁଏ ଯେପରି ସେ ସେଟା କଣ କି ମନ୍ଦିର ନୁହଁ ତ
ସେ ଗୋଟେ ରଥ ଚଳତା ରଥ ଆଜ୍ଞା ପୁରା ସତ କହିଲେ ପୁରା ସତ କହିଲେ ଭାଇ
ତାପରେ ସେଇ କୋଣ ରକ ମନ୍ଦିର ନିର୍ମାଣ ରେ ଅନେକ ସ୍ମୃତି ଅଛି
ଆଜ୍ଞା ସେଇ କଳାକୃତି ସବୁ ହାତ ରେ ଖୋଦି ଖୋଦି ବନା ଯାଇଛି ଯେମିତି କିି ଆପଣ ଶୁଣିଥିବେ କର୍ମପଦ ସିଏ ମନ୍ଦିରର ମୁଣ୍ଡି ମାରିକି ନିଜେ ନିଜ ଜୀବନକୁ ବିସର୍ଗ କରୁଥିଲା
କରିଥିଲେ ହଁ ବାରଶହ ବଢିଙ୍କୁ ଯେପରି ତାଙ୍କର ମାନେ କଣ କିି ନାଙ୍ଗୁଳାଳସିି ମୃତ୍ୟୁ ଦଣ୍ଡ ନ ଦେଇ ଦିଅନ୍ତୁ ସେ ସେଇଆକୁ ରଖି ସେ କହିଲେ କି ନାଇଁ ମୁଁ ଯଦି ନିଜକୁ ଉତ୍ସର୍ଗିତ କରିଦିଏ ତେବେ ସେଇ କଥା କେହି ଜାଣିପାରିବେନି ଏବଂ ବାରଶହ ବଢିଙ୍କୁ
ବାରଶ ବଢେଇଙ୍କର ଜୀବନ ମଧ୍ୟ ବନ୍ ଞ୍ଚିଯିବ ଯାହା ଫଳରେ ସେ ନିଜେ ସମୁଦ୍ରକୁ ଚନ୍ଦ୍ରଭାଗା ସମୁଦ୍ରକୁ ଡେଇଁ ନିଜେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଆଉ ସେଥିପାଇଁ ତ ସିଏ ଆଜି ସମସ୍ତଙ୍କର ହୃଦୟ ପଟରେ ବସି ହୋଉ ବସି ବୁଲିଛନ୍ତି।
ହୁଁ କଥା ଚାହେଁ ଯେତେ ବର୍ଷ ପୁରୁଣା ହୋଉ ଭାଇ ଏପରି କିଛି ଅଭୁଲା ସ୍ମୃତି ଏବଂ କହିବାକୁ ଗଲେ ସ୍ମରଣୀୟ ଇତିହାସକୁ ଚାହେଁ ଯେତେ ବି ବର୍ଷ ବିତିଯାଉ କୌଣସି ଓଡିଆ ଭୁଲି କୌଣସି ଓଡିଆ ଭୁଲିବେନି ପ୍ରତ୍ୟେକ ଓଡିଆ ଯିଏ ପ୍ରକୃତରେ ଓଡିଶା ମାଟିକୁ ଭଲ ପାଏ ଯେତେବେଳେ ବି ସେ ଏହାକୁ ଶୁଣିବ ନିଜ ମନ ଭିତରେ ହା ଆତ୍ମବିଶ୍ୱାସ ଏବଂ ଚେ
ହଁ ନିଶ୍ଚୟ ନିଶ୍ଚୟ ଓଡିଶାର ଇତିହାସ ହିଁ ବୋହୁତ ପୁରୁଣା।
ହୁଁ।
ଓଡିଶାର ଇତିହାସ ଯିଏ ବି ପଢିବ ତାକୁ ବୋହୁତ ଆକର୍ଷି ତା ପଡ ଦର୍ଶକମାନଙ୍କର କିମ୍ବା ଆଉ ପଢ ଯୋଉମାନେ ପଢୁଚେ ତାନ୍ ତୋର ହୃଦୟକୁ ବୋହୁତ ବୋହୁତ ଜୋରରେ ଆକର୍ଷିତ କରିବ।
ଠିକ କଥା କହିଲେ ଭାଇ ବୋହୁତ ମାନେ ଆକର୍ଷଣୀୟ ଏବଂ କହିବାକୁ ଗଲେ ଅଦ୍ଭୁତ କଳା ନିପୁଣରେ ଭରପୁର ଆମ ଓଡିଶା ଆଉ କଳିଙ୍ଗ। କେହି ଏହାର କଳାକୁ ସାମ୍ନା କରି
ଯେମିତିକିି ଆପଣ ଜାଣିଥିବେ କଳିଙ୍ଗ ଯୁଦ୍ଧ ହୋଇଥିଲା। କଳିଙ୍କ ଯୁଦ୍ଧ ଅଁ ହେଇ ଥିଲା ଖ୍ରୀଷ୍ଟ୍ ଷ୍ଟପୂର୍ବ ଦୁଇଶ ଏକଷଠିରେ ସେଇଟା କାହା କାହା ମଧ୍ୟରେ ରହିଥିଲା ଆପଣ କହିପାରିବେ କି?
ଅଶୋକ କ-କଳିଙ୍କ ଆକ୍ରମଣ କରିବା ପାଇଁ ଯୁଦ୍ଧ କରିଥିଲେ ସେଟା କାହା ସହ ଯୁଦ୍ଧ କରିଥିଲେ ଉଁ ମତେ ସେଇଟା ମନେ ପଡୁନି ଭାଇ ଆପ
ହଁ ଭାଇ ଠିକଅଛି ଠିକଅଛି।
ହୁଁ।
କଳିଙ୍ଗ ଯୁଦ୍ଧ ଆମର ଅଶୋକ ଓ କଳିଙ୍ଗବାସୀଙ୍କ ମଧ୍ୟରେ ହୋଇଥିଲା।
ହୁଁ।
ଦେଖ ଅଶୋକଙ୍କର କେଡେ ବଡ ବିରାଟ ସେନା ସେଇ ବିରାଟ ସେନା କୁ ମ ଧ୍ୟ ଆମର କଳିଙ୍ଗ ବାସୀମାନେ ହରାଇ ଦେଲେ। ସିଏ କେବଳ ଆସିଆସି ଭୁବନେଶ୍ୱରର ହେଉ
ଧୋଉଳିଗିରି ପାଖ ଧୋଉଳିଗିରିର ଦୟାନଦୀ କୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ଶେଷରେ ସେ ଆଉ ଓଡିଶା ବିଶେଷ ଆକ୍ରମଣ କରିପାରି ନାହାନ୍ତି କି ଅକ୍ତିଆର କରିବାରେ କଣ କି ଅସଫଳ ହେଇଥିଲେ।
ସେଥିରେ ଆପଣ ଯେମିତି କହିଲେ ଆମର ପାଇକ ପାଇକ ବିଦ୍ରୋହ। ଏଇଭଳି କେତେଟା ବିଦ୍ରୋହ ଥିଲା ଯୋଉ ଏଠିରେ ଆମର ପାଇକ ପାଇକ ପୁରୁଷମାନେ ଲଢିକିି ଆମ ଓଡ଼ିଶାକୁ ସବୁ ରାଜାଙ୍କ କବଳରୁ ବଂଞ୍ଚିତ କରିଥିଲେ।
ଯଦି ସେମାନେ ନଥାନ୍ତେ ହୁଏତ ଓଡିଶା ବର୍ତ୍ତମାନ ମଧ୍ୟ କାହାର ଅଧୀନରେ ଥାଆନ୍ତା।
ଓଡିଶା ନିଜର ବର୍ତ୍ତମାନ ନିଜର ଅସ୍ତିତଵ ହରାଇ ଦେଇଥାନ୍ତା। ଯେମିତିକ ଓଡିଶା ସବୁ ରାଜ୍ୟ ଗୁଡିକ କୋଉ ରାଜ୍ୟରୁ ସୃଷ୍ଟି ହଉଛନ୍ତି ଯେମିତି ହାଇଦ୍ରାବାଦ ରୁ ତେଲେଙ୍ଗାନା ସେଇ ଟାଇପ୍ ସେମିତି କି ଆମ ଓଡିଶା ବି କାହାର ଗୋଟେ ଅଧୀନରେଥାନ୍ତତା ଆମେ ବି କାହାର ଗୋଟେ ନା ନେଇକି ବଞ୍ଚୁଥାନ୍ତେ।
ଗୋଟେ ଗୋଲାମୀ ଏବଂ କାହାର ଗୋଟେ ଆଦେଶ ଏବଂ କହିବାକୁ ଗଲେ କେବଳ ତାଙ୍କରି ବନ୍ଧନରେ ବାନ୍ଧି ହେଇକି ଆମେ ଥାନ୍ତେ କିନ୍ତୁ ବ
ନିଶ୍ଚୟ ପୁରା ମୁକ୍ତ ଅଛି ଏବେ ଯେତେବେଳେ ଯାହା ଚାହିଁବ ଓଡ଼ିଶା ସେୟା କରିବ।
ଏକ ସ୍ଵାଧୀନ ରାଜ୍ୟ ର ସ୍ଵାଧୀନ ରାଜ୍ୟ ରୂପେ ପରିଗଣିତ
ହଁ ଯେମିତିକି ଅଶୋକ ସେ ଯୋଉ ପାଖରେ ନଦୀ ଭସେଇ ଦେଇଥିଲେ ଚଣ୍ଡା ଶକୁରୁ ଧର୍ମ ଶକରୁ ସେ ପରିଣତ ଧୋଇଯାଇଥିଲେ।
ହୁଁ ରକ୍ତର ନଦୀ ମାନେ କଣ କି ମାନେ ମାତ୍ରାଧିକ ପରିମାଣ ସେ ଲୋକଙ୍କୁ ନିଜ ହାତରେ ମାନେ ନିଜ ହାତରେ ହତ୍ୟା କରିଥିଲେ କିନ୍ତୁ ତାହାପରେ ତାଙ୍କୁ ନିଜ ମନରେ ଗୋଟେ ଅଫସୋସ୍ ଲାଗିଲା ଯେ ଏତେ ଲୋକଙ୍କୁ ମୁଁ ନିଜ ହାତରେ ହତ୍ୟା କରିବାର ନଥିଲା ତ ତେଣୁ ଏହାର ପ୍ରାପର ପ୍ରାୟଶ୍ଚିତ କରିବା ପାଇଁ ସେ ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ଏବଂ ବୌଦ୍ଧ ଧର୍ମକୁ ଗ୍ରହଣ କଲା ପରେ ସେ ନିଜ ହାତରେ ଆଉ କୌଣସି ପ୍ରକାର ଅସ୍ତ୍ର ନ ଉଠେଇକିରି ସାରା ଜୀବନ ପାଇଁ ଏକ ଶାନ୍ତିମୟ ଜୀବନ ଯାପ ଆପଣ କରିବା ଆରମ୍ଭ କରିକି ଧର୍ମକୁ ଆପଣେଇ ନେଲେ।
ଆହୁରି ଜଣେ ରାଜା ଥିଲେ ଜାଣିଛନ୍ତି ଆପଣ ତାଙ୍କ ନା
ଆଉ ଜଣ ଖାରବେଳ ଉଁ ଖାରବେଳ ତ ମୁଁ ଜାଣିଛି ତାଙ୍କେ ଉଦୟଗିରି ଆଉ ଖଣ୍ଡଗିରି ଗୁମ୍ଫା ନିର୍ମାଣ କରିଥିଲେ ବିଶେଷତଃ ମୁଁ ଖାରବେଳଙ୍କ ବିଷୟରେ ଜାଣିନି ଭାଇ ଆପଣ କିଛି କହିପାରିବେ।
ସିଏ ଥିଲେ ନା ମହାମେଘ ବାହାନ ବଂଶର ଶାସକ
ହୁଁ ହୁଁ ମହାବେଘ ଭଉନ ବଂଶ
ଉଦୟଗିରି ଏଇ ଦିଇଟା ବନ ଏଇ ଦିଟା ନିର୍ମିତ ହେଇଛି ତାଙ୍କ ଖାରବେଳଙ୍କ ଦ୍ଵାରା ଧଉଳି ନିର୍ମିତ ହେଛି ଅଶୋକଙ୍କ ଦ୍ଵାରା କିନ୍ତୁ ଖଣ୍ଡଗି ଗିରି ଉଦୟଗିରି ହାତୀ ଗୁମ୍ଫା ସେଗୁଡା ସବୁ
ଆଉ ହାତୀ ଗୁମ୍ଫାରେ ଖାରବେେଳଙ୍କର ବିଭିନ୍ନ କଳା କୃତି ସଂସ୍କୃତି ଏବଂ ତାଙ୍କ ରାଜ୍ୟ ଶାସନ ବିଭିନ୍ନ ବିଷୟରେ ବହୁତ କିଛି ଶିଳ୍ପରେ ନିଜ ହାତରେ ଖୋଳି ଖୋଳି କାରିଗର ମାନେ ଲେଖିଛନ୍ତି
ଠିକ କଲେ ଭାଇ, ସେମାନେ ବହୁତ ପରିଶ୍ରମ ସେତେବେଳେ କରିଥିଲେ ପଥରକୁ ବାଡେଇ ବାଡେଇ ପଥରକୁ ଖୋଳି ଖୋଳି କେତେ ହାତରୁ ରକ୍ତ ବାହାର କରି କରି
ହୁଁ। ନିଜ ତୁ ମୁଣ୍ଡ ଝାଳକୁ ତୁଣ୍ଡରେ ମାରିକି ମାନେ କଣ କି ଘଣ୍ଟ ଘଣ୍ଟା ଘଣ୍ଟା ବର୍ଷ ବର୍ଷ ମାସ ମାସ ସେମାନେ ଅନବରତ ପରିଶ୍ରମ କରୁଥିଲେ ସେଇଥିପାଇଁ ତ ବର୍ତ୍ତମାନ ଓଡିଶାର କିଛି ଜାଗାରେ ଏକ ଅ ଅଛପା ଏବଂ ଅଭୁଲା ସ୍ମୃତି କଳା ଲୋକ ରେ କଣ କି ଜଳନ୍ତ ଉଦାହରଣ ଭାବେ ଦେଖାଯାଇଛି।
ହଁ ହଁ ନିଶ୍ଚୟ।
ହୁଁ।
କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ଦେଖିଲେ ଆପଣଙ୍କୁ ତ କୋଣାର୍କ ମନ୍ଦିର ତ ଦେଖିଲେ ଲାଗିବ ସେ ସବୁ କାଳୁ କାରୁକାର୍ଯ୍ୟର ପ ପରିଚୟ ଦଉଛି କେମିତି କି? ନା ତାର ଦେଖିବେ ଚକ ଥିବ। ଅର ଚକ ତାଙ୍କର ଅରଥି ଅଛି। ସେଥିରେ ଚବିଶଟା ଅରଲା ଅ ଅଛି ନା।
ହୁଁ ହଁ ଭାଇ ଠିକ କଥା।
ତି ଘୋଡା କେତେ ପ୍ରକାର
ଆଉ ସୂର୍ଯ୍ୟଦେବଙ୍କର ସର୍ବପ୍ରଥମ କିରଣ ସେଇ କୋଣାର୍କ ମନ୍ଦିରରେ ହିଁ ପଡେ ଭାଇ ଆମ ଓଡିଶାରେ ଆ ଆଉ ଏହିଇପରି ଭାବେ କେବଳ କୋର୍ଣକ ମନ୍ଦିର ନୁହଁ ଭାଇ ଲିଙ୍ଗରାଜ। ମନ୍ଦିର ହଉ ତାରତାରିଣୀ ମନ୍ଦିର ହଉ ତାପରେ ମା ଏହା ମାନେ କଣ କି ବ୍ରହ୍ମପୁରରେ ମୁ ଶୁଣିଥିଲି ମା ବୁଢୀ ଠାକୁରାଣୀ ମନ୍ଦିର ତାପରେ ମା ବ୍ୟାଘ୍ର ଦେବୀ ମି ତାପରେ ସେ କହନ୍ତି ତପ୍ତ ପାଣ୍ଡରେ ମା କଧଣୀ ଦେବୀଙ୍କ ମନ୍ଦିର ଏପରି ଆମ ଓଡିଶାରେ ଅନେକ ମନ୍ଦିର ଅଛି।
ସେଥିପାଇଁ ସଂକ୍ଷିପ୍ତରେ ସେଥିପାଇ ସଂକ୍ଷିପ୍ତରେ ଆମେ କହିବା ତାହେଲେ ଓଡିଶା ମନ୍ଦିର ମାଳିନୀ ସହର ଭାବରେ ଜଣା ଯାଉଛି।
ହଁ ଆଉ ଓଡିଶାର ସବୁଠୁ ବଡ ମ ମନ୍ଦିର ମାଳିନୀ ସହର ମାନେ ଓଡିଶାର ମନ୍ଦିର ରୂପେ ସହର କାହା କୁହାଯଏ ଭାଇ କହିଲ? ଆମର ଭୁବନେଶ୍ୱର ରାଜଧାନୀକୁ ସେଠାରେ ଅନେକ ପ୍ରକାର ମଧ୍ୟ ସେଠାରେ ସବୁଠୁ ପ ବିଶ୍ୱ ପ୍ରସିଦ୍ଧ ହଉଛି ଲିଙ୍ଗରାଜ ମନ୍ଦିର।
ହଁ ହଉ ଭାଇ ଆପଣଙ୍କ ସହିତ କ ଭାଇ ବହୁତ ଖୁସି ଲାଗିଲା ଆଉ ବହୁତ ଗୁଡିଏ କଥା ମଧ୍ୟ ଜାଣିବାକୁ ପାଇଲି ଧନ୍ୟବାଦ ଭାଇ ଶୁଭ ସନ୍ଧ୍ୟା।